ହାଲୋ। କଣ କରୁଚ।
ପହଞ୍ଚିଲି ଇନଷ୍ଟି୍ୟୁଟ ଆଇିଲ ଏବେ।
ଉଁ ହୁଁ।
ଆଉ କଣ ଆଉ ଏବେ ଚାଲିଛି କଣ କେମିତି କରାହେବ। ଇନ ଚୁଟ ବଲିକି ଆଉ।
ସେ କଥା କିଏ ଉଠେଇଲା।
କୋଉ କଥା ସେଇଟା ଯଉ ସାରଙ୍କର କଥା ଏ ଯୋଉ ସେ ଯୋଉ ରହିବା କଥା ସିଏ।
ହଁ।
ସେ ଯୋଉ ସେ ରହିବା କଥା ସାର ନିଜେ ଏକା ଉଠେଇଚନ୍ତି ସେ କଥା।
ସାର ତାକୁ କେନତି ଜାଣିଲେ।
ସିଏ ସାତ ରୁ ଆଠ ଯିବା ପାଇଁ ଆସିଛି ନା କମ୍ପ୍ୟୁଟର। ତ ସାର୍ ତାକୁ ପଚାରିଲେ ସେ ର ମାନେ ପଢି ପାରିବୁ କି? ସେ କହିଲା ହଁ ମୁଇଁ ପଢେଇ ପାରିବି ପରା। ଖାଲି ମ୳୲ଥ ପଢେଇ ପାରିବି ନାହିଁ କହିଲା। ସେ ତାକୁଥା କିଛି କହିନାହାନ୍ତି ପଢିବା କଥା କିଛି ସିଏ ନିଜେ କହିଲା ପଢ଼ିପାର କିି ନାଇଁ ବୋଲି ଆଉ ବାକି ସବୁ ପଢ଼ିପାରିବି କହିଲା ଯେ। ସେଥିଲାଗି ସାର କହିଲେ ହଉ ଠିକ ଅଛି। ତାକୁ ଉ ସାର୍ କହିଲେ କି ସାର ତାକୁ କହିଲେ କି ପଢିବା କଥା କିଛି ନାହିଁ। କହିଲେ କି ଖାଲି ମ୍ୟାନେଜିଙ୍ଗ କରୁ। ଯେ କେତେଟା ରୁ କେତେଟା କାଲାସ ହବ କେତେଟା ରୁ କେତେଟା ନାହିଁ ବୋଲି ପଚାରି ଦବୁ ଟିକେ ପିଲା ମାନଙ୍କୁ କଲ କରିବୁ କହିଲେ ଆଉ।
ଉଁ ହୁଁ।
ଯେମିତି ସିଏ ହଁ ହାଁ କହିଛି ତ।
ସିଏ ତ ଯିଏ ଯାହା କହିଲେ ହଁ ମାରୁଛି।
ଆଜି ତାକୁ ପଢଉଥିଲି ମୁଁ ଆଜି ତାକୁ ପଢଉଥିଲି। ହୁଁ। ଗୋଟେ ଜିନିଷ ପଢଉଥିଲି ପାଞ୍ଚ ଛଥର ସାତ ଥର ପଢେଇଲି ସିନା ସିଏ ବୁଝୁନାହିଁ। ବାକି ସବୁ ପିଲା ବୁଝିକି ସବୁ କରି ସାରିଲେଣି ନା। ସେ ଗୋଟେ ଜିନିଷ ଏକା ବୁଝି ନାହିଁ।
ସିଏ ସେଦିନ ସିଏ ଏମିତି ଆମକୁ ମିଶିକି ଦେଖିଲା ଯେ? ସିଏ ଆମର ଚାରି ବର୍ଷ ଏଡା ବଡ ହେଲା। ମତେ ଆସିକି ନମସ୍କାର କଲା।
ହୁଁ, ସେ ମୋର
ମୁଇଁ କହିଲି ମୋ ଦିଦି, ମୁଁ କହିଲି ମୋ ଦିଦି। ମ ତମର କେତେ ସାନ ଜାଣିଛ ତ, ବୋଲି କହିଲି ଯେ ଓହ ସରି ସରି ଗଲା, ତାପରେ ଭଲ ଅଛ, ଆଉ ଭଲଛି
ହଁ ତାପରେ ସିଏ, ତାପରେ ମୁଁ ଭାବୁଥିଲି, - ରଶନୀଙ୍କୁ କହିଦେବି ବୋଲି ଯେ ରଶ୍ମି ବି ତ ରଶ୍ମି ବି କହିଦେଇ ବ ତାପରେ ସିଏ ବି କାହିଁ ଲାଗୁନାହିଁ ସିଏ ବି ଗଲା ଭଳିଆ ଲାଗୁନାହିଁ ହୁଁ ସେପଟ ଆମେ ଯେନ୍ ଖାଇଯାଇଥିଲୁ ସେପଟ ଯଉ ଲସିଟା ସେପରେ ନା ସେ ଲସିଠାରୁ ମୁଁ କହିଥିଲିନା, ସେ ଲସି ଆ ଭଲ ହଉଛି ବୋଲିିକି। ଏ ଉଲସି ଯିବା ଆଉ।
ଯେ ତମେ ମୋର କଥା କେମିତି କହିଲ?
କହିନାହିଁ ସାର୍ଁ କଥା ଉଠେଇଛି ଖାଲି ଯେ, ସାର୍ ଦେଖନ୍ତୁ, ସିଏ ନହେଲେ ଆଉ ଜଣ ଅଛି, କହିବି ବୋଲି କହିଛି ଆଉ।
ତାପରେ ଆଜି ମତେ ଘସାଡୁ ଘରୁ କରା ହେଇଥିଲା। ଘରୁ ଗଲେ ସେ ଭାଇ ଯେ ଦୁକାନ କରିଚି। ସିଏ ଫୋନ କରୁଥିଲା, ମତେ କହୁଥିଲା ଟାଇମ୍ ପେଟ୍ରୋଲ ଟାଙ୍କିରେ।
ମୁଇଁ କହିଲି ଭାଇ, ଭାଇ ମୁଁ ଯ ଉପର ବଳେ ପଢଉଛି ମୁଇଁ ଆଉ ଯାଉଛି କି ଟାଙ୍କି ପାଇଁ, ମୁଇଁ କହିଲି ସେ କହିଲା ହଉ ହଉ ପଢଉଚୁ, କହିଲେ ଆଉ କଣ ମ ସେ ଆଠ ହଜାର ଟଙ୍କା କଣ ଏମିତି ପଇସା ପତ୍ର ଦେବେ। ଯିବୁନା କଣ ବୁଲଥିଲାମତେ, ମୁଇଁ କହିଲି ଭାଇ ଆଉ ହବ କି ଆଉ।
କହିଲେ ହଉ ହଉ ଠିକ ଅଛି କହିଲା, ହଠାତ୍ ଟାଇମ ଫୋନ କଲି ମ୍ୟାସେଜ୍ ହେଇଗଲି ଚିକୁନ କହିଲେ ହେଇ
ଗଲେ ତ ଫେର ସେ।
ହ ସେ ଯିବ ନାଇଁ ଆଉ।
ସେ ତ କହୁନାହି ଯେ ଯିବ।
ଆଁ?
ତୁ ତ ଯା ବି ଦଶ ବାର ହଜା।
ନା ନା ଆଠ କହିଲ ନା।
ହଁ ଆଠ ତ କେତେ ବଡ ଏମତେ ତ ଘରେ ରହିବ ନା।
ସିଏ ଭଲ ଭଲ ଖାନା କିନ୍ତୁ ବନାଇ ଜାଣଛି କିନ୍ତୁ ଆଉ ଚିକନୁ ଆଉ। ଖାଇବା ମାନେ ଭଲ ଭଲ ଖାଇବା ବନାଏ ସେ ସେ ଅଁ ଯୋଉ।
କି ଗୋଟେ ନାନ ବନେଇ ପଠେଇଦବ ବୋଲି କହିବ ନା।
ହଁ ସେ ନାନ ଫାନ ଜାଣିଛିଗିବନଇ ଯେ ତାଳ ତାର ଡ୍ରେସିଙ୍ଗ ସ୍ନେସ୍ ତାର ତାର ପିନ୍ଧା ଦେଖିଛୁ ନା ତା ସାଟ୍ ପେଣ୍ଟ ପିନ୍ଧା। ସାଲିସ କୁକୁଡା ନା ଟିକେ। ଆମର ଘର ଯାକିରେ ସେ ଗୋଟେ ଷ୍ଟାଇଲିସ ଲୋକ ନେ ଆ। କୁଡେ କେ ସାଡ଼ ଦେଖିଲ କି ମସ୍ତ ସାଡ଼ ମତେ କୋଉଠି ଦେଖିଲ ଗୋଟେ ଇଏ ଏପଟୁ ଦେଖୁ ଏଇ ଯୋଉ ଏପଟୁ ଗଲା ବେଳକୁ। ପସ ବେସି ଗାକୁ ଗଲେକରି ଲେଫ୍ଟ ସାଇଡ ରେ ଯୋଉ ପକେଇ ନାହାନ୍ତି।
ସାର୍ଟ ପ୍ୟାଣ୍ଟ ବି। ଯେ ପ୍ୟାଣ୍ଟରେ ହାଉ ବେଶୀ ଅଧିକ ଦମ୍ ହେଇଥିଲା ବିଛି ମତେ।
ତୁମର ବାଡେ ରେ ମନ୍ଦିର ଯିବା।
ମନ୍ଦିର ହଁ ଯିବା
ତମେ
ଦେଖ ସେଦନୁ ଦେଖିନିଅ ମୁଇ ସେଦିନ ତ ଗାଁକୁ ଯିବି ଫେରେ।
ଉଁ ସକାଳେ।
ହୁଁ ଯାଇକି ପଳେଇବା ଆଉ ହଁ।
ଇନ୍ଦ୍ରା ଏଥରେ ତ ତମର ଗାଡି ଅଛି ନା।
ଏଥର ଗାଡି ତ ଅଛି ସେତେଳ ସାଇକେଲ ଥିଲା ନେଇଆ। ସାଇକେଲ ଥିଲା।
ସିଅ ଠକିକି ପଇସା ନେଇଗଲା କେମତି କି।
କିଏ?
ସେ ବସ ବାଲା ମୁଁ ଚାଲ ଚାଲି ଆରାମ ସେ ପଳେଇଥାନ୍ତି କି ନାଇଁ ନିଜ ଆଡୁ ଡାକଲା। ମୋଠୁ ନେଲା ନାଇଁ ତମୋଠୁ ନେଲା।
ହାଫ କିଲୋମିଟର ବି ହବନାହିଁ। ହୁଏ ତାପରେ ସିଏ ଚି ଚିହ୍ନା ହେଇ ଯାଇଥିଲା ମୋର କି ନାଇଁ? ଆଗୁରୁ ଯିବାସ ନଁ ବହୁତଥର ହେଇଛି ମୁଇଁ। ଚିହ୍ନା ହେଇକିରି ଏନ୍ତି କଲେ ତ ହଇରାଣ ଆଉ।
ହୁଁ ଆ ବାପା ବି ଜାଣିଛନ୍ତି ତାକୁ।
ହୁଁ। ଦେଖିବା ଏବେ କଣ ହଉଛି? କିନ୍ତୁ ମତେ ସେ ସେପଟେ ଯ ସେପଟ ତାର ପାଖରେ ଦେଖେ। ଏ ଯୋଉ କହିଲି ଯେନା ଏବେ ଶାଟ୍ ପେଣ୍ଟ ବିକା ହଉଛି ବୋଲିକିରି। ତାର ପଛୁକୁ ଗୁଟେ ଫାଲୁଦା ଲେଖା ହେଇକି ଅଛି। ସେଠେ ବସ୍ ଖାଇବା ମତେ ବହୁତ୍ ଲାଗୁଛି ଲାଗୁଛି ଲସି ଯେନେ ତମର ଗାଁରେ ଲ ସିଜି ଦେଖେ ତୁମ ଗାଁ ଲସି ଉଡେଇଛିନା ଉଁ ତମ ଗାଁକେ ଲସି ନାଇଁ ନାଇଁ ନାଇଁ ନାଁଇ ନ ମେନ୍ ଯେ ଷ୍ଟୁଡିଓ ପାଖରେ ନ।
ହୁଁ।
ଜଣେ ସେ ଯୁ ସବୁ ଜିନିଷ ବିକୁଛେ ନେ ସବୁ ଜିନିଷ ନେ ସିଏ ଗୁଟେ ମ ତେ ଏତେ ଏତେ ଭେରାଇଟି ଦଉନାହିଁ କିନ୍ତୁ ଯେତକି ଭେରାଇଟିରେ ଦଉଛି ସିଏ ଭଲ ଦଉଛି।
ଉଁ।
ନି ନେ ବାପାକୁ ନେଇ ଗଲି ସେନା ପିଇଲୁ। ରସି ଭଲ କଥା ତ ଭଲ ଲାଗ୍ ଲା।
ଉଁ ହୁଁ।
କିନ୍ତୁ ମତେ ମୁଇଁ ମୋର ହିସାବରେ ଏ ଯୋଉ ପୋଷ୍ଟାଲ ଅଛି ତାର ଫନ ଟା ଯେ ମୁଁଇ ଯୋଉ କହି ସେ ଯ‌ଉ ସେ ଯେନ୍ତି କେନ୍ ଦଉଛି ସେ ଲସିବାଲି।
ହୁଁ।
ହିସାବରେ ସିଏ ଭଲ ଦଉଛି।
ମୁଣ୍ଡ ଆଇସ୍କ୍ରିମ ବାଲା ଖୋଇନବ
ସେଟା ପରା ସେଟା କ‌ଇଲି ଏ ନାଇ
ହୁଁ।
ଭଲ ଦଉଛି। ମୋର ହିସାବରେ ଭଲ ଦଉଛି ସେ। ଆଜି ଆଜି ଆମ ଗାଁର ପଡିଆ ପୂଜା ହେଲା।
ପୂଜା ହେଲା।
ଉଁ‌। ମତେ ବିକି କହୁଛି ହିଁ ଗା ହବା କଥା। ଗେଗାଁରେ କଥା ଆଉ ଟିକେ ପଢାପଢି ରହିଯାଇଛି ଟିକେ ଯାଇପାରିଲି ନାଇଁ ବେ।
ବହି ଚେକ୍ କଲ ଭଲ ଦେଇଛି କି ନାଇଁ।
ବହି ଚେକ୍
ଭଲ୍ ଲାଗୁଛି ଯେ ପଇସା ଦେଲି କିନ୍ତୁ ପାଠ୍ ପଢୁନାହିଁ। ପାଂଶ ଟଙ୍କା ଦେଇକିରି ନୟାଗଡ଼ରୁ ପଠେଇ ଦେଲା ମୋର୍ ଭାଇ।
ହଁ।
ନାଇଁ କିନ୍ତୁ ମତେ ଲାଗୁଛି ବୋଲେ ଏବେ ଦିନୁ ପୂ ପୂଜା ଟା ହେଲାନ ପଡିଆ ପୂଜା ହେଲା। ଖେଳ ପିଲା ମୁଁ କାହାକୁ ଦେଖି ପାରିଲିନି କମ ଅଛନ୍ତି। କିନ୍ତୁ ଆଗ ଲେଖିବା ହଉନାହିଁ। ଆଗରୁ ଆମେ ଯାଇଥିଲୁ କି ନାଇଁ ଫାଷ୍ଟ ପୂଜା ଉଥିଲା। ଅର ଫିଲ୍ଡ୍ କୁ ଦେଲା। ମାକ୍ସ ବୋଲେ ଅଧିକାଂଶ ପନ୍ଦର କୁଡିଏଜନ୍ ତ ମେ ଥିଲୁ ଏକା। ଏବେ ମୁଇଁ ଦେଖୁନାହିଁ। ଆମରସ ମୁଇଁ ସେଦିନ ଗଣଲି ଫଟୋର ବି ଗଣଲି। ଯେ କେତେଟା ଅଛନ୍ତି ବୋଲି ଅଧେରୁ ଅଧିକାଂଶ ଦଶଟା ବାହାରିଲେ। ଖେଳେବାପିଲା। ସେ ପଡିଆରେ ସେ ପଡିଆରେ ଫେରେ ଗୋଟେ ପଟ ସାଇଡରେ ନ ଜଣ ଗୋଟେ ସାଇଡ ନ ଜଣ। ଅଠର ଜଣ ହେଲେ ଭଲ ଖେଳ ହବ ଏଗାର ଏଗାର ଖେଳିଲେ କି ହବ ନାଇ ନ ନ ଖେଳିଲ ପୁରା ପ ଧରିବ୍। ସେଠି ତମେ ଟୋଟାଲ ଟା ତ ଦଶ ଜଣ ହବ ସେ କଣ ଖେଳ ସେଠି?
ଏର କୋଉଠୁ କିଣିଦିଅ?
ଇଅରକଡ୍ ଅଛି ମୋଟା ଯେ ମୁଁ ତ ୟୁଜ କରୁନାହିଁ। ନେଇଯିବ ଗଟେ କାଲକ ନେଇଯିବ ନହେଲେ।
ରୋକ ନା ଆର।
କଣ କଲ ସେଟା ସେ ଯୋଉ ଘର ନେବାଟା ସେଇଟା।
ଆଜି ଦେଖି ଯାଇଥିଲୁ?
ହୁଁ।
ଭଲ ଲାଗୁଛି ଯେ ସେ ଚିକି କହୁଛି ଦିଦି ମୁଁ ରହିଲେ ରହିବ ସେ ନହେଲେ ଭୁବନେଶ୍ଵର କାମ ପାଇଛି ପଳେଇବି ବୋଲୁଛି। । ଖାଇ ପିଇକିରି ହଷ୍ଟେଲ ଭଳିଆ ରହିକି ବାରସ ବାର ହଜାର।
ଓହୋ ଭଲ କଥା ସେ ଯିବ ବ ଭଲ କଥା ଫ୍ୟୁଚର ଦେଖାର ଅଛି ନା ତ ରହିକି ରହ ।
ତାପରେ ଆଡେ ତାଙ୍କର ଘରରେ ଅସୁବିଧା ବହୁତ।
ହଁ ହଁ ହଁ ହଁ ହୁଁ ହୁଁ ହୁଁ।
ତ ହେଲେ ସିଏ ଯଦି ସିଏ ପଳେଇଲେ ଆମକୁ ଅସୁବିଧା ହବ କି ନମ? ତିନି ଜଣ ବଲା ସର୍ପ ଚାରି ହଜାର ପାଞ୍ଚଶହ ବଲା ସର୍ପ ପନ୍ଦରଶହ ଲେଖା ପଡ଼ବ। ।
ହୁଁ। ତାକୁ ବୁଝା ସିଏ ରହିବ କି ନାଇଁ ଏବେ ବି ଯେ ତମେ ସେ ଯେ ରୁମରେ ତମେ ଅଛ ଏବେ। ସେଇଟା ଯେମିତି ସେ ଛାଡି
ଏଇଟା ଏଇଟା ତ ଛାଡ଼ୱ ଲାଗ ପଡିବ। ମଟେ ପାଞ୍ଚ ହଜାର ଦେଇପାରିବୁ ଚାରି ହଜାର ପାଞ୍ଚଠୁ କମ କି ନାହିଁ ପାଞ୍ଚ ହଜାର ବଲେ ଆହୁରି ଅଧିକ ପଡବ ନାହିଁ ମାନେ କମେଇବେ ନାହିଁ ବି ପଇସା। ମାର୍ବୁଲ ପୋଡିଛିବ ଆ ବଢିଆ ହେଇଛି ସେ ଘର।
ଭଲ କଥା ତ।
ହୁଁ ଭିତରେଁ ଲାଟ୍ରିନ୍ ବାଥ୍ରରୁମ ଆଟାଚ ସେ ମାନେ ସେକେଣ୍ଡ ଫ୍ଲୋରରେ। ସେଫ୍ଟି ବି ସେଠି ସେ ଭିତରେ ପୁରା। ଭିତରେ ଗୋଟେ ବିଲ୍ଡ ଭିତରେ ଟେ ବିଲ୍ଡିଂ ନାହିଁ ସେପଟେ।
ହେଇଥିବ ମୁଁ କିନ୍ତୁ ଖାଇଯାଇଥିଲି ସେଠୁ ଖାଇ ଯାଇଥିଲି ଏତେ ନଜର କରିନହିଁ କିନ୍ତୁ ଖାଇ ଯାଇଥିଲି ଦେଖିଥିଲି। ଆମ ଥର ତମ ଚନ୍ଦ୍ର ଆ ଯ। ଉପରେଦଣ ଉପ ହଁ ହ। ସେଦିନ ଯାଇଥିଲ ସେଦିନ ଦେଖିଥିଲି।
ହୁଁ ତାଙ୍କେ କହୁଛନ୍ତି ଯେତେ ଜଣ ରହିଲେ ବି ଚାରି ହଜାର ପାଞ୍ଚଶହ ପାଞ୍ଚ ଜଣ ରହିଲେ ବି। ।
ଓହୋ ଚାଷୀ ମାନଙ୍କୁ କ ତାହେଲେ ଆଉ ବାକି ଯେହେତୁ ମୋ ସାଥି।
କେସେ? ସେମାନେ ତିନି ଜଣ ହଉଛନ୍ତି ଛଅ ଜଣ ଗୋଟେ ହବ କା। ଇଆଡ଼େ ନାଇ ହବନି। ଚାରି ଜଣ ଆଡଜଷ୍ଟ କରି ପାଞ୍ଚ ଜଣ। ହବ ତାପରେ ସେମାନେ କଣ କି ସେମାନେ ମିଶିକି ରହିବା କହିବା ନାଇ ସେମାନେ ଅଲଗା ରାନ୍ଧୁବ କହିବେ।
ଓ ଆଛା ଆଚ୍ଛା।
ସେଟା ପାଇଁ ହିଁ ଟିକେ ଅସୁବିଧା ମତେ ଅଲଗା ଅଲଗା ଗୋଟେ ରାନ୍ଧ ଥିବ ଗୋଟେ ଗୁଟେ ରୁମ ରେ ଥିବୁ ଅଲଗା ରାନ୍ଧଥିବ ସେମାନେ ଅଲଗା ରାନ୍ଧିଥିବେ ଆମେ ଅଲଗା ରାନ୍ଧିଥିବୁ ତେ ଗୋଟେ ଭଲ ଲାଗିବ।
ହଁ ହଉ ହଉ ରହ ରଖିଲି ଆଁ?
ହୁଁ କାଟୁଛି।